ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ ହଁ ମୁଁ ଶୁଣୁଛି ଆପଣଙ୍କୁ ଶୁ ହଁ ହଁ ଆପଣ ଶୁବିଲା।
ହଁ ହଁ ମତେ ଶୁଭିଲା ଶୁଭୁ ନଥିଲା ତ ଏବେ ଶୁଭିଲା।
ହଉ ହଉ ଠିକ୍ ଅଛି ମୁଁ ଏବେ ଗଡପଡ ହଉ ଛି ଆଉ ଆପଣ?
କଣ ରୋଷେଇ ସରି ଗଲାଣି?
ହଁ ଶେଷ ହୋଇଗଲାଣି।
ଆଉ ସକାଳେ କଣ ଜଳଖିଆ ଖାଇଲେ?
ଏ ଜଲିଖିଆ ପରଟା ଖାଇଛି ପରଟା ଆଲୁଦମ୍।
ଆଉ ଦିପହର ପାଇଁ ରୋଷେଇ ସରିଲାଣି। ଆଜି କଣ ଖାଇବାରେ ରୋସେ ହେଇଛି କଣ?
ଆଜି ହେଇଛି ଡାଲି, କୁନ୍ଦୁରି ଆଳୁ ଭଜା। ଆଉ ପୋଟଳ ଆଳୁ ତରକାରୀ ଡାଲି ହେଇଛି।
ହଁ।
କୁନ୍ଦୁରି ଆଳୁ ଭଜା।
ହଁ।
ପୋଟଳ ଆଳୁ ତରକାରୀ ପାମ୍ପଡ଼, ଆପଣଙ୍କର? ଆପଣ ଖାଇସ ଆ କଣ ଜଳଖିଆ କଲେଣି?
ଆମର ଆଜି ହେଇଛି ଗୁରୁବାର ତ ଅରୁଆ ଭାତ ଡାଲମା କାଙ୍କଣ ଆଳୁ ଭଜା ଚା ବଡିଚୁରା ଏ ହେଉଛି ଆଉ।
ଜଳଖିଆ ଖାଇସାରିଲଣି?
ନାଇଁ ଖିଆ ହେଇନି ଆଉ ଖାଇବେ ରୋଷେଇ ସରିଲାଣି ଖାଇ ବା ହେଇନି ହବ ଦିଟା ଖଣ୍ଡ ବେଳକୁ ଆଉ। ଆଉ ଘର ଟା କୋଉଠି କହିଲେ?
ହ୍ୟାଲୋ।
ହ୍ୟାଲୋ। ହଁ ଆପଣଙ୍କ କଥା ଟା ବହୁତ ପୁରା ସ୍ଲୋ ଶୁଭୁ ଚିତ ପୁରା ଧୀରେ ଧୀରେ ଶୁଭୁଛି ମତେ ଠିକ ସେ ଶୁଭୁନି। ହଁ ହଁ ଟି କେ ସୁଭିଲା ଏବେ।
ହଁ ହେଇ ନେଟୱାର୍କ ପ୍ରୋବ୍ଲେମ୍ ରହୁଛି ମୁଁ କହିଲି ସକାଳେ କଣ ଖାଇଥିଲେ?
ସକାଳେ ଆଜି ପାସ୍ତା।
ହଁ ଘରେ କିଏ କିଏ ଅଛନ୍ତି କି?
ଘରେ ଅଛନ୍ତି ପୁଅ ଝିଅ ସ୍ଵାମୀ। ଏସବୁ ଆଉ ଝିଅ ଝିଅ ସ୍କୁ ସ୍କୁଲ ଯାଇଚି ପୁଅ ବି ସ୍କୁଲ ଯାଇଥିଲା ଆସିଲା ଏବେ।
ହଁ ହଁ ଝିଅଙ୍କର କଉ କ୍ଲାସ?
ଝିଅର ହ ଦ୍ଵାଦଶ ଚାଲିଚି ଆଉ।
ଓ ହ ବଡ଼ ବୋଧେ
ହଁ ଆଉ ପୁଅର ଷଷ୍ଠ ଆଉ।
ହଁ କୋଉଠି ରହୁଚନ୍ତି ଆପଣ?
ହଁ ମୁଁ ଆମେ ରହୁଚୁ କଟକ ଶିଖରପୁର ଆପଣ?
ଆଚ୍ଛା ମୁଁ ଭୁବନେଶ୍ଵରରେ ରୁହେ।
ଭୁବନେଶ୍ଵର କୋଉ ଜାଗାରେ?
ଖଣ୍ଡଗିରି।
ଖଣ୍ଡଗିରି ଓହୋ। ଆଉ ଘରେ କିଏ ସବୁ ଅଛନ୍ତି?
ଘରେ ପୁଅ ମୁଁ ଆଉ ତାଙ୍କ ବାବା। ଆମେ ତିନି ଜଣ ରହୁଛୁ ଆଉ। ହୁଁ।
ପୁଅର କୋଉ କ୍ଲାସ?
ପୁଅର ଚତୁର୍ଥ।
ଚତୁର୍ଥ ହଁ। ଆଉ ଗାଁ ଟା କୋଉଠି?
ଗାଁ ଆମର ଖୋର୍ଦ୍ଧା।
ଖୋର୍ଦ୍ଧା। ଆଉ ରଜକୁ ଯାଇଥିଲେ ଗାଁକୁ।
ନାଇଁ ରଜକୁ ଗାଁକୁୁ ଯାଇନି।
ହଁ ହଁ ଗରମ ତ ଏ ବର୍ଷ ବହୁଛି। ଆଉ କୁଆଡ଼େ ବୁଲାବୁଲି କରିବାକୁ ଯାଇଛନ୍ତି? ହଁ ହଁ।
ଯାଇଥିଲି ହଁ ଟିକେ ଏଇଠି ବୁଲିକି ଆସିଲି।
ରଜ ମହୋତ୍ସବ। ହଁ ହଁ। ନାଇଁ ଆ ଆମେ ଗାଁ ଟା ଯାଜପୁର ତ ଗାଁ କୁ ଯାଇଥିଲୁ ଗାଁ ରେ ସେଠି ପାଖ ପାଖାପାଖି ଯୋଉ ଅଛି ମନ୍ଦିର ଗୋଟେ ମିନି କେଦାରନାଥ ହେଇଚି ସେଠିକି ଯାଇଥିଲୁ ଟିକେ। ଆଉ ଏମିତି ଆ ଆଉ। ଗାଁରେ ରହି ଯାଇଥିଲୁ ଆଠ ଦଶ କଣ ହେଇଚି?
ମୁଁ କହିଲି ରଜ ମହୋତ୍ସବ ସେପଟେ ପାଳନ ହୁଏ।
ନାଇଁ ଏପଟେ ଗାଁ ରେ କଣ କହୁଚି କଟକ ଭୁବନେଶ୍ୱର ହଉଚି କଟକରେ ହଉ ହଉଛି କୋଉଠି କିନ୍ତୁ ମୁଁ ଆମେ ଯାଇନୁ।
ଏମିତିରେ ବି ଗାଁକୁ ବୁଲିକି ନିଜ ଗାଁକୁ ବୁଲିକି ଆସିଲେ ସିଏ ବି ବହୁତ ବଡ଼ ଖୁସି। ଆଉ କଣ ଖମୁଁ କହିଲି ନିଜ ଗାଁକୁ ଯାଇକି ବୁଲିକି ଆସିଲେ ସିଏ ବି ଗୋଟେ ପ୍ରକାର ବହୁତ ଖୁସି ଲାଗିଥାଏ।
ହଁ ନାଇଁ ଶାଶୁ ଘରକୁ ଯାଇଥିଲୁ। ଓ ଶାଶୁଘର ଟା ଯାଜପୁର। ଆଉ ବାପ ଘର ଜଗତସିଂହପୁର ହଁ। ଶାଶୁ ଘରକୁ ଯାଇଥିଲୁ ଆଉ ସେଠୁ ଯାଇନଥିଲୁ କେବେଠାରୁ ହେଇନା
ଆଉ କଣ ପିଠାପଣା ବନେଇଥିଲେ ରଜରେ?
ହଁ ପିଠା ବନେଇଥିଲୁ ପୋଡ଼ପିଠା ଆଉ ଉ କ୍ଷୀର ଗଇଁଠା ଏମିତି ଆଉ ଯୋଉ ବିରି ଚାଉଳ ପୋଡପିଠା ଆଉ ଇଁ ଇଏ ମିଠା। ପୋଡ ପିଠା ଗୋଟେ ଆଉ ବିରି ଚାଉଳ ପୋଡପିଠା। ତାପରେ କାକେରା ଆ ମଣ୍ଡା ପିଠା ଏମିତି ସବୁ ହେଇଥିଲା ଆଉ।
କ୍ଷୀର ଗଇଁଠା ଟା କେମିତି କହିଲେ ସେଇଟା ହବ?
କ୍ଷୀର ଗଇଁଠା। ହଁ। ସେଇଟା କ୍ଷୀର ଗଇଁଠା ଟା କଣ ନଡିଆ ଚାଉଳ ଟିକେ ଭେଦେଇ ଦେଇକିରି। ତାକୁ ନଡିଆ ଆଉ ଚାଉଳକୁ ଅ ଭେଦେଇଲା ପରେ ତାକୁ ଗ୍ରାଇଣ୍ଡିଙ୍ଗ କରିଦ- ଗ୍ରାଇଡି଼ଙ୍ଗ କଲା ପରେ ତାକୁ କ୍ଷୀରଟା ଟିକେ ଫୁଟିଲେ। ସେ ଯୋଉ ଯନ୍ତୁଣୀ ଟାକୁ ପକେଇକିରି ତା ଦେହରେ ଚିନି, କାଜୁ, କିସମିସ୍- ସେ ଗୁଜୁରାତି ଟିକେ ଦେଇକିରି ତାକୁ ଯନ୍ତୁଣୀ କରିଦବ। ଯନ୍ତୁଣୀ କଲା ପରେ- ଅଳ୍ପ ବେଶୀ ନହିଁ ଅଳ୍ପ ଟିକେ କରିକରି ତାକୁ ରଖିଦବ ଗୋଟେ ସାଇଡ଼ ରେ। ଆଉ ତାପରେ କ୍ଷୀର ତମ ହିସାବରେ ଦେଢ଼ ଲିଟର ଦି ଲିଟର କ୍ଷୀର ଯାହା- ଆଣିକିରି ତାକୁ ଯୋଉ। ଫୁଟେଇବ। କ୍ଷୀର ଟା ଫୁଟିଲେ। ସେଥିରେ ଚିନି ପକେଇବ କାଜୁ, କିସମିସ୍ ଯାହା ପକେଇବା କଥା ପକେଇ- ତା ଦେହରେ ଟିକେ ନଡି଼ଆ କୋରା ପକେଇବ। ସେଇଠୁ ଗୁଜୁରାତି ଗୁଣ୍ଡ ଟିକେ ପକେଇବ। ସେଟୁ ସେଇଟା ଫୁଟିଲା ପରେ ଯେତେ ଫୁଟି ଫୁଟି ତା ଦେହରେ ଯୋଉ ଏଇ ଯୋଉ ଯନ୍ତୁଣୀ ଟା ରଖିଥବ। ତାକୁ ଛୋଟ ଛୋଟ ଗୋଲ ଗୋଲ କରିକି। ତାକୁ ତା ଦେହରେ ଛାଡି଼ଦବ ସେଇଟା। କ୍ଷୀର ଦିହରେ ସିଝିବ ଆଉ ସିଝିବ କ୍ଷୀରି ଦେହରେ ଫୁଟି ଫୁଟିକ ସେଇଟା କ୍ଷୀରେ ସିଝିବ ଲାଷ୍ଟ ବେଳକୁ ଟିକେ ଦି ଚାମଚ ଖଣ୍ଡେ ଯୋଉ ଆଣ ରୁ ରଖିଥିବ ଜନ୍ତୁଣୀ ଯେତେବେଳେ ଯନ୍ତିବ ଲାଷ୍ଟ କୁ ଯୋଉ ଥିବ ଟିକେ ଏ ଯୋଉ ଜାଗା ଲାଗିଥିବ ସେଇଟା ମୁଁ ଟିକେ ଧୋଇ ତାକୁ ଦେଇଦବ ସେଥିରେ ସେଟା ଟିକେ ବହୁ ଫୁଟି ଫୁଟି ତା ଦେହରେ ସେଟା ବ ଫ୍ରାଏ ହେଇଯିବ ତାପରେ ସେଟା ବହୁତ ଭଲ ଲାଗେ ଆଉ।
ହଁ ହଁ କ୍ଷୀର ଗଛା ଟା ଭଲ୍ ଲାଗିବ କ୍ଷୀରରେ ହଉଛି ନା।
ହଁ କ୍ଷୀର ଦିହରେ ପୁରା ଫୁଟିବ ସିଝେଇବ କ୍ଷୀର ଦିହରେ ତ। ଏଇଟା ଭଲ ଲାଗେ ଆଉ।
ଯାହଉ ଏତେ ପିଠା କରିଥିଲେ।
ଟାଇମ୍ ସରିକି ଆସ୍ ଥିଲା।
ଆଉ ଏବେ କଣ କରୁଛନ୍ତି।
କଣ ହେଇଚି?
ମୁଁ କହିଲି ଏବେ କଣ କରୁଛନ୍ତି।
ନାଇଁ ଏବେ ଆସିଥିଲି ତ ସେ ଆମ ସେ ଭାଉଜଙ୍କ ଘରକୁ ଜଣ ଆସିଥିଲି ଟିକେ ତାଙ୍କ ଗୋ ଗୋଡ଼ ଟା ଭାଙ୍ଗି ଯାଇଥିଲା। ଏଇଠି ଆସିଥିଲୁ ଟିକେ ଆଉ। ଏଠି ଅଛି ଟିକେ ଯିବି ଏବେ ଆଉ।
ଓ ହୋ ପାଖରେ ଘର।
ହଁ ଏଇଠି ପାଖାପାଖି ଆଉ। ଆଉ। ଆପଣ କଣ ପିଠାପଣା କଣ କରନ୍ତି? ନା କୋଉ ଜିନିଷ ଟା ଭଲ କରନ୍ତି। ଆଇଟମ୍ ଟା ଆଇଁଷ କି ନିରାମିଷ କଣ ଭଲ ବନାନ୍ତି।
ନାଇଁ ସେମିତି ନିଜକୁ ତ କହି ହବନି ନିଜକୁ ନିଜେ କହିହେବନି କିନ୍ତୁ, ସବୁ କରେ।
ହଁ।
ବି ଏମିତି କ କେବଳ ଆରିଷା ପିଠା ଟାକୁ ଛାଡ଼ି ଦେଇକି ଆଉ ବାକି ସବୁ କରେ।
କରନି ହଁ ହଁ ସେଇଟା ଏବେ ହଁ। ତାର ହଁ ଭାଗ ମାପ ଟା ଆମେ ଜାଣିପାରିବା। ଯଦି ଠିକ ସେ ତାର ମେନ୍ ତା ଶିରା ଟା କରିବା ଟା ସେ ଯୋଉ ଗୁଡ ହଉ କି ଚିନି ର ସେଇଟା କରିବାଟା ସେଇଟା ପାଗ ଟା ଜାଣିଲେ ତମେ ଠିକ ସେ କରିପାରିବ। ସେଇ ପାଗ ଟା ଠିକ ସେ ଜାଣିଲେ ଯଦି ଅଧିକା ଟିକେ ହେଇଯିବ ପୁଣି ଟାଣ ହେଇଯିବ। ଅଧିକା ତାପରେ ନହେଲେ ନରମ ହେଇଯିବ ସେଇଟା ଟିକେ
ଭଲ ଲାଗେନି ହବନି ଆଉ ସେଥିପାଇଁ ଏଇଟା କରିବଏନି ଆଉ ବାକି ସବୁ କରେ ଆଉ ଏମିତି ଆଉ ଆ ମାର ଆଉ ଭୁବନେଶ୍ୱର କେବେ ଆସିଛନ୍ତି।
ହଁ ଭୁବନେଶ୍ୱରରେ ମୋ ଭଉଣୀ କରିକା ରହୁଛନ୍ତି। ଭୁବନେଶ୍ୱରରେ ଆମର ତିନି ଜଣ ଭଉଣୀ ରହୁଛନ୍ତି ଆଉ ତାପରେ ଭୁବନେଶ୍ଵରରେ ମୋ ଯାହା ଦେଢଶଵର କରି ଆମର ନିଜର ଘର ଅଛି ନୟାପଲ୍ଲୀରେ ଆଉ ଶାଶୁ ବି ରହୁଛନ୍ତି ଭୁବନେଶ୍ଵରରେ ମୁଁ ଏବେ ଯାଇଥିଲି। ତ ଗାଁ ରରୁ ଆସିଲି ଏ ବୁଧବାର ତାପରେ ଶୁକ୍ରବାର ଦିନ ଯାଇଥିଲୁ। ଭୁବନେଶ୍ଵର ଯାଇଥିଲୁ ଶାଶୁ ରହୁଛନ୍ତି ଯାହା ଦେଢ ସୁର ତା ପୁତୁରା ପୁତୁରା ବୋଉ ସେମାନେ ସବୁ ରହୁଛନ୍ତି ନୀଳାଦ୍ରି ବିହାରରେ ସେଠି ଯାଇଥିଲୁ ରହି କି ଗୋଟେ ଦିନ ଆସିଲୁ।
ହଁ ସମସ୍ତେ ରହୁଚନ୍ତି ତ ଲେ ହଁ ହ ହେଲାଣି ମାନେ ଏଇ ହେଇଗଲଣି।
ନା ନା ରୋଷେଇ ମୋର ସରିଯାଇଚି। ରୋଷେଇ ସରିଯାଇଚି। ହୁଁ। ହଉ ପରେ କଥା
ହଉ ହଉ ଠିକ ଅଛି। ହଁ ରହୁଛି ହଉ।
ହଁ ହଁ। କମ ତ ଖ